ହାଲୋ -ହାଲୋ ସାର୍ ନମସ୍କାର୍ ସାର୍।
କାର୍ -ସାର୍ ନମସ୍କାର୍।
ହଉ କଣ ଖାଇସାରିଲେନି କି ଆପଣ?
ହଁ ଏବେ କିଛି ସମୟ ହେଲା ହିଁ ଜଷ୍ଟ୍ ଖାଇକି ଉଠିଲି ହିଁ। ଆପଣ କଣ କରୁଚନ୍ତି ଖାଇଲେଣି?
ମୁଁ ଏ ବର୍ତ୍ତମାନ୍ ଏବେ ହିଁ ଖାଇଲିି।
ଆଚ୍ଛା ଆଉ କଣ- କଣ ଭଲ ଅଛନ୍ତି?
ହଁ ଭଲ ଅଛି- ଆଉ ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଗବାନ୍ ଙ୍କ ଦୟାରୁ ଶ୍ରୀ ଜଗନ୍ନାଥଙ୍କ ଦୟାରୁ ଭଲରେ ଅଛି।
ଆଉ ଆପଣଙ୍କ ସେପଟେ କିପରି ପାଗ ର କହିବେ କି?
ବର୍ତ୍ତମାନ ଏବେ ବର୍ଷା ହଉଥିଲା ବର୍ତ୍ତମାନ ବର୍ଷା ହଉନି ମାନେ ବନ୍ଦ ଅଛି।
ଆଚ୍ଛା।
ଯା ଉମ ମାନେ- ଦିନୋଟି ଯାକ ଆଜି ବର୍ଷା ଆସି ଲଘୁଚାପ ସାରା ଓଡିଶାରେ ଲଘୁଚାପ ଅଚି। ପ୍ରାୟ ଆହୁରି ଚାରି ଦିନି ଅଛି ଯାହା ଦ୍ଵାରା ଆମ ଗାଁ ର ଗ୍ରାମରେ ବି ଆଜି ଦିନଟି ଯାକ ବର୍ଷା ପାଇଁ - ରହୁଛି ବର୍ଷା ରହୁଛି ବର୍ଷ ଏଇ ଟାଇପର ଚାଲିଚି କଣ୍ଟିନୁ।
ଅ ବର୍ତ୍ତମାନ ତ ଆପଣ ଜାଣିଥିବେ ଯେ ଲଘୁଚାପ କିପରି ଭାବରେ ଯେ ଏବେ ପାଣିପାଗର ସୂଚନା ଯାହା କିଛି ସର- ସକାର ଆମକୁ ଯୋଗାଇ ଦେଉଚନ୍ତି ଯେ କିଭଳି ଭାବରେ ବନ୍ୟା ବାତ୍ୟାର ସୂଚନା ବି ମଧ୍ୟ ସରକାର ମଧ୍ୟ ବିଭିନ୍ନ ହଁ ସୂଚନା ମାଧ୍ୟମରେ ଯୋଗାଇ ଦଉଛି ଲୋକମାନଙ୍କ ପାଖକୁ ଯେ ବର୍ଷା କିନ୍ତୁ ଲଘୁଚାପ ଟା ବର୍ତ୍ତମାନ ଯୋଉ ଲଘୁଚାପ ଯାପନ ଯୋଉ କହିଲି ଲଘୁଚାପ ଟା ତ ବୋହୁ ଭଲ ଯାହା ହେବ ବି କିଛି କଣ କହିବାକୁ ଗଲେ- ଚାଷ ର ପରିମାଣରେ ଟିକିଏ ଭଲ ରହୁଛି ଯାହାକି ଆମର ଧାନ ଚାଷ ଯେମିତି କହିବାକୁ ଗଲେ ଯାହା ପାଇଁ ଜଳ ବହୁତ ଦରକାର ହୁଁ ଯେଉଟାକି ଧାନ ଚାଷ କିମ୍ବା ଆଖୁ ଚାଷ ହଉ।
ସେ ପାଇଁ ତ ଜଳ ଆଗେ ଦରକାର ସେ ସେଥିପାଇଁ ତ ଲୋକମାନେ କଣ କରନ୍ତି ମାନେ ବର୍ଷା ଋତୁରେ ମାନେ ଯୋଉ ଟାଇମରେ ବର୍ଷା ଉ ସେଇ ତି ଦିନରେ ହିଁ ଧାନ ଚାଷ ଲଗାଯାଏ ସେଇ ତିନି ମାସ ଧାନ ଚାଷ ଯାହା ଦ୍ଵାରା ଧାନ କୁ ତିନି ମାସ ପାଣି ଦରକାର ସେଇ ତିନି ମାସରେ ଧାନ ମାନେ ପାଣି ରହେ ପୁଣି ଯେତେବେଳେ ଶୀତ ଋତୁ ଆସେ ବ ମାନେ ସେଇ ଟାଇମରେ ଧାନକୁ ମାନେ ଫସଲରେ ପାଣି ଶୁଖିଯାଏ ବା ଶୀତ ଋତୁରେ ଭିଡ଼ିଯାଏ ଯାହା ଦ୍ଵାରା ଧାନ ଫସ ମାନେ ପାଚି ଯାଇଥାଏ ପୁଣି ତାକୁ କାଟା ଯାଇ ଧାନ ଫସଲ ହୁଏ।
ଆଛା ତାହେଲେ ଆ - ଆପଣଙ୍କ ସେପଟେ ଚାଷ ସବୁ କଣ ଚାଲିଚି କି ବର୍ତ୍ତମାନ ଏବେ ଧାନ ଚାଷ?
ବର୍ତ୍ତମାନ ଆମର ଏଇଠି ତ ଧାନ ଚାଷ ଚାଲିନି ମାନେ ତଳି ପଡିଚି ପୁଣି ତଳି ହେଲେ କାଦ କରେଇ ପୁଣି ଧାନ ଚାଷ ଚାଲିବ।
ହଁ ସେଇଟା ତ ମୁଁ କହୁଛି ମାନେ ତଳି ବର୍ତ୍ତମାନ ତଳି ପଡୁଥିବ ତାପରେ ଧାନ ଚାଷ ହଁ ଆରମ୍ଭ ହବ ନା ତ ଧାନ ଯେମିତି ଜମିରେ ଯେମିତି ଏବେ ତ ବର୍ଷା ଆପଣ ଯେମିତି କହିଲେ ଲଘୁଚାପ ବର୍ତ୍ତମାନ ପାଗଟି ଏମିତି ଆମର ବି ଏପଟେ ସେଇଟା ପ
ଆଛା।
ହଁ ତ ସେଇ ପ୍ରକାରର ବର୍ଷା ପୁଣି ଯେ ଯଦି ହବ ତ କଣ୍ଟିନ୍ୟୁ ଟା ବର୍ଷା ହବ ନା ଯାହା ଦ୍ଵାରା ବିଲରେ ପାଣି ହେବ।
ଏବଂ ବିଲରେ ପାଣି ହେବା ଦ୍ୱରା କଣ ନା ଆମେ ସେଇଟା କାଦ କରିଥାନ୍ତି।
ପାଣି ଯାହା ପୋଚ ହୁଏ ମାନେ ଗଛ ହେରିକା ଘାସ ଫାସ ହୁଏ। ବିିଲ ମାନେ ବିିଲକୁ ବର୍ତ୍ତମାନ ଏବେ ଯାହା ମାନେ ସିଚୁଏସନ ହେଲାନି ଲୋକମାନେ ଆଉ ମାନେ ଜୈବିକ ସାର ଆଉ ପକଉନାହାନ୍ତି। ରାସାୟନିକ ସାର ଯାହା ଦ୍ଵାରା ମାନେ ଉଁ ମାଟିର ଉର୍ବରତା ବି କମିବାରେ ଲାଗିଛି। କିନ୍ତୁ ଫସଲରେ ବହୁତ ମାନେ ଯାହା ଉତ୍ପାଦନ ଅଧିକ ହଉଛି କିନ୍ତୁ ମାଟିର ଉର୍ବତା କମିବାକୁ ନାଗିଛି, ମାଟି ଧୀରେ ଧୀରେ ମାନେ ମାନେ ଦୁର୍ବଳ ହେବାରେ ଲାଗିଚି।
ହୁଁ ଆପଣ ତ କହିଲେ ମୁଁ ଆପଣଙ୍କ କଥାରେ ଏକ ସହମତ ଅଛି, ଦେଖନ୍ତୁ ଯେ ଚାଷ ହଉଚି ଭାରତର ଏକ ମୂଳ ଦଣ୍ଡ ମାନେ ମେରୁ ଦଣ୍ଡ କହିଲେ ଅତ୍ୟୁପ୍ତି ହେବ ନାହିଁ ହୁଁ, କାହିଁକିନା ବହୁତ ଲୋକମାନେ ଚାଷ ଉପରେ ବହୁତ ନିର୍ଭରଶୀଳ ଅଛନ୍ତି।
ଆଚ୍ଛା।
ପ୍ରତି ଘର ଘରକେ ଆପଣ ଦେଖିବେ ସମସ୍ତେ ଗୋଟେ ଗୋଟେ ଚାଷୀ। ସେକି, ସେ ମକା ଚାଷ ହଉ, ଧାନ ଚାଷ ହଉ, ଯେ କୌଣସି ପ୍ରକାର ଚାଷ ହଉଚି ଯେ ଆପଣ ଯେମିତି କହିବାକୁ ଗଲେ ମଧ୍ୟ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ପାଳନ ମାନେ ଯେମିତି ଯେ ଗରୁ ଗାଈ ଛେଳି, ଏଇଟା ବି ମତେ ଗୋଟେ ପ୍ରକାର କହିଲେ ଚାଷ କହିବାକୁ ଗଲେ ଅତୃପ୍ତି ହେବ ନାହିଁ, ତଥାବି ଲୋକମାନେ କଣ କରୁଚନ୍ତି ବ ର୍ତ୍ତମାନର ଯୋଉ ଯୋଉ ମାନେ ଯୋଉପରା ଟେକ୍ନୋଲୋଜି ଆଗେଲାନି ତଥାପି ଲୋକମାନେ ତା ପ୍ରତି, ହୁଁ।
ମାନେ ଲୋକମାନେ ଦୁର୍ବଳ ମାନେ ଅଳସୁଆ ହେବାରେ ଲାଗିଲେନି ଯାହା ଟେକ୍ନୋଲୋଜି ଦ୍ଵାରା କରୁଛନ୍ତି ଆଗେରେ କଣ ଚାଷ ହେବା ଚାଷ କରୁଥିଲି ଲୋକମାନେ ନା ଗୋପାଳିନ କରୁଥିଲେ। ଯାହାଦ୍ଵାରା ଗୋ ମାନେ ଗୋପାଳନ କ କରିବା ଦ୍ଵାରା ଚାଷ ଜମିରେବି ମାନେ ସାର ହିସାବରେ ତାଙ୍କର ଯୋଉ ମଳମୂତ୍ର ଯାହାବି ତାଙ୍କର ଇଏ ଲାଗିଥାଏ ପୁଣି ତାକୁ ଗୋ ଉଁ ଚାଷରେ ବି ଲଗାଯାଏ ଯାହାକି ଯନ୍ତ୍ରପାତି ଏବେ କାମ୍ କରୁଚି। ଆଗରୁ ଟାଇମରେ ମାନେ ଗୋଷ୍ ଗୋରୁ ଗାଈ ରଖି ଲୋକମାନେ ସେଇ କାର୍ଯ୍ୟ କରୁଥିଲେ, ଯାହାଦ୍ୱାରା ମାନେ ଉତ୍ପାଦନ କମ୍ ହଉଥିଲା କିନ୍ତୁ ଉତ୍ପାଦନ ଯୋଉ ଆମେ ଖାଉଥିଲେ ତାହାର ମାନେ ଉଁ ସେଇ ଖାଇବାର ମୂଲ୍ୟ ବି ଥିଲା ଯାହାକୁ ଆମର ଯୋଉ ଏନର୍ଜି ଭାଗରେ ଅଧିକ ମିଳୁଥିଲା, ବର୍ତ୍ତମାନର ଏବେ ଯାହା ଉତ୍ପାଦନ ଅଧିକ ହଉନି। ହୁଁ ଖାଇବା ଦ୍ଵାରା ବେମାର ହଉଛି ଯାହାକି ବିଭିନ୍ନ ରୋଗର ଆମେ ଶିକାର ବି ହଉଛେ। ଆପଣ ଜାଣିଥିବେ।
ଆପଣ କାହିଁକି ଆପଣ ଜାଣି ଥିବେ ଯେ ଆ ଏ ଯୋଉ ଆପଣ କହିଲେ ରୋଗର ବିଭିନ୍ନ ପ୍ରକାର ରୋଗ ଦେଖାଯାଉଛି କାହିଁ କଥାରେ ବି ଭିନ୍ନ ଏବେ ବର୍ତ୍ତମାନରେ କମ୍ ଦଉ। ଆଗ କଣ ଥିଲା ନା ଜୈବିକ ସାର ଯେମିତି ମଳମୂତ୍ର ଗାଈଗୋରୁ ମାନଙ୍କର ଛେଳି ମାନଙ୍କର ବର୍ଜ୍ୟ ବସ୍ତୁଗୁଡିକ ନେଇକି ଜମିରେ ପକେଇକି ସେଗୁଡ଼ାକ ଆମର ହଉଥିଲା ବର୍ଜ୍ୟବସ୍ତୁ ଜୈବିକ ଯଉଗୁଡ଼ା ବର୍ଜ୍ୟବସ୍ତୁ। ସେଗୁଡ଼ାକ ସାର ପ୍ରୟୋଗ କରାଇଥିଲେ ମାଟିର ଉର୍ବରତା ଭଲ ରହୁଥିଲା ଏବଂ ମୁଗ। ଗଛ ଯେମିତି ଏମିତି ହୁଏ ଫସଲ ବି ମଧ୍ୟ ସେମିତି ହୁଏ ଭଲ ଫଳ ମଧ୍ୟ ଆସେ। ଆ ଯାହାଦ୍ୱାରା ଲୋକମାନେ ସେତେବେଳ ସମୟରେ କମ୍ ବ୍ୟୟ କରି ଅଧିକ ମଧ୍ୟ ଆୟ ମଧ୍ୟ କରୁଥିଲେ। କିନ୍ତୁ ବର୍ତ୍ତମାନର ଯୋଉ ଟେକ୍ନୋଲୋଜି କଲେଣି ଯାହା ଫଳ ଦ୍ଵାରାରେ ଧୀରେ ଧୀରେ ଆମର ମାଟିର ଉର୍ବତା କମିଲା ଏବଂ ବିଭିନ୍ନ ପ୍ରକାର ଗଛର ତାର ପରିମାଣଟା ଯୋଉ ଓଜନ ଆସିବା ଯେମିତି କିି ଫୁଲ ଫଳ ଏଗୁଡ଼ାକର ଓଜନ ଧୀରେ ଧୀରେ କମେଇବାରେ ଲାଗିଲା। ଯାହା ଫଳରେ ଲୋକମାନେ ବିଭିନ୍ନ ପ୍ରକାର ସାର, କିମ୍ବା କୀଟନାକ ଔଷଧ ବିଭିନ୍ନ ପ୍ରକାରର ଯେମିତି କିି କହିବାକୁ ଗଲେ ସବୁ ପକେଇଲେ ଯାହାଫଳରେ ଧୀରେ ଧୀରେ ଆର ମାଟିର ଉର୍ବରତା କମିଲା ଏବଂ ଫସଲ ମଧ୍ୟ କମିଲା। ସେଇ ଫସଲ ହିଁ ଆମେ ଖାଇକି ସେଇଟା ଆମେ ବିଷାକ୍ତ ହେଲେ। ନା ନିଜର ଶରୀର ବି ମଧ୍ୟ ଅସୁସ୍ଥ ହଉଛି।
ଆଚ୍ଛା।
ହୁଁ।
ତ ଆପଣଙ୍କ ସେପଟେ ଧାନ ଚାଷ କିପରି ଭାବରେ ହଉଛି ମାନେ କେତେ ଦିନର ପ୍ରୋସେସ ରହୁଛି ଧାନ ଚାଷରେ? କିପରି ଭାବରେ ଅମଳ କିପରି ଭାବରେ କଣ ରହୁଛି ଏମିତି ମୋତେ କହିପାରିବେ ଟିକେ ଜାଣିବା ପାଇଁ ଆପଣଙ୍କୁ ଟିକିଏ।
ଆଚ୍ଛା ଆଜ୍ଞା କହୁଛି ଆପଣ ଶୁଣନ୍ତୁ ଆମର ଏଇପଟେ ମାନେ ଧାନ ଚାଷ ହୁଏ। ଉଁ ମାନେ ବର୍ଷା ଋତୁରେ ହିଁ ଧାନ ଚାଷ ହୁଏ ଯାହା ଦ୍ଵାରା ଧାନ କୁ ଅଧିକ ପାଣି ଦର ମାନେ ପଡେ ସେଇଟା ପାଇଁ ହୁଏ। କିନ୍ତୁ ବର୍ତ୍ତମାନ ଏବେ ଯାହାବି ତଳି ପଡିଛି ତଳି ତଳି ପଡିବା ପରେ ମାନେ ଡିସେମ୍ବର ମାସ ବେଳକୁ ଆମର ବିଲର କଣ ହୁଏ। ନା ଗାଡି କାଦ ହୁଏ। ମାନେ କାଦ ହେବା ଦ୍ଵାରା ତାଙ୍କ ଯୋଉ ଘାସ ଯାହାବି ଥାଏ ବିଲରେ ମାନେ ଖତ କିଏ ସାର ପକାଇଦ ମାନେ ଜୈବିକ ସାର ଲୋକମାନେ ବିଲରେ ପକାନ୍ତି। ଉଁ ବର୍ତ୍ତମାନ ମାନେ ପଶୁ ପାାଳନ କମିବାରେ ଲାଗିଛି ଯାହା ପାଖ ର ଅଛି ସେମାନେ ନେଇକି ଜୈବିକ ସାର ପକାନ୍ତି। ଯାହା ଦ୍ଵାରା ମାଟିର ଉର୍ବରତା ବଢିବାକୁ ଲାଗିବ। ତେଣୁ ପୋଚ ହେଲା ପରେ ପୁଣି ଦୁଇ ତିନି ଦିନ ଛଡା ଯାଏ। ମାନେ ଜମିକୁ ପୁଣି ତଳି ବି ସାଙ୍ଗେ ଯାଇ ଗଛ ପୋତା ଯାଏ।
ଆଚ୍ଛା ରୁଆଯାଏ ଯୋଉଟା ଆପଣ ସେପଟେ କହୁଛନ୍ତି ରୁଆ ଯାଏ ଆମର ବି ଏପଟେ କହୁଛନ୍ତି ରୁଆ ଯାଏ ହୁଁ।
ହୁଁ ରୁଆଯାଏ କିନ୍ତୁ
ଗୋଟିଏ ଏକରର ଜମିରେ ଆପଣ ଯୋଉ ଆଦାୟ କରିବା ପାଇଁ ଯୋଉ ଧାନ ଚାଷ କରୁଛନ୍ତି। ସେଥି ମଧ୍ୟରେ ଆପଣଙ୍କର ଔଷଧ ଦିଆ ହଉ ଯେକୌଣସି ଲୋକମାନଙ୍କର ମଜୁୁରୀ ହଉ କେତେ ଟଙ୍କା ପାଖାପାଖି ଆପଣଙ୍କର ବ୍ୟୟ ହେଉଛି ଆପଣ ଟିକିଏ କହିବେ।
ଣ ମାନେ ତିନି ଲୋକ ମୂଲିଆ ନାଗିବେ ଯାହାକି ତଳି ଭାଙ୍ଗିଆ ଆପଣଙ୍କ ରୋଇପାରିବେ ଆଉ ଯୋଉ ଔଷଧ କହୁଛନ୍ତି ଦୁଇ ପିଢିଆ ପଡିବ। ମାନେ ମିନିମମ୍ ଦଶ କେଜି ପଡିଲେ ଦୁଇ ତିନି ଥର ପିଡିଆ ପଡିବ କି ସାର ଯାହା। ସାର ପ୍ରହବ ତିନି ଥର ପଡିବ ଯାହାକି ତିରିଶ କେଜି ତିରିଶିଟା ତିରିଶ କେଜି ମିନିମମ୍ ଆପଣଙ୍କ ଖର୍ଚ୍ଚ ହବ ବାରଶହ କି ପନ୍ଦରଶହ ଖ ଖର୍ଚ୍ଚ ହବ ମାନେ ପିଡିଆର ତ ବଜେଟ୍ କହୁଛି ଆଉ ଯୋଉ ଲୋକଙ୍କର ମାନେ ହଜାରେ ଆଉ ଆପଣଙ୍କର ଗାଡି ଭଡା ହଜାରେ ଗୋଟେ ଭ କାରଣରେ ଆଠ ହଜାର ନଅ ହଜାରରେ ଆପଣଙ୍କର ଧାନ ମାନେ ଖର୍ଚ୍ଚ ହେଇପାରିବ ଆଉ
କି ମିନିମମ୍ ଦେଖିବାକୁ ଗଲେ। କହିବାକୁ ଗଲେ ଯେ ଲୋକ ମଜୁରୀ ଏବଂ ବିଭିନ୍ନ ପ୍ରକାରର ଯେ କୌଣସି କି ଯୋଉ ହଁ ଯନ୍ତ୍ରପାତିର ମେସିନରେ ଯାହା କିଛି ଆପଣ କରିବେ ତାର ଯଦି ଅ ଅଥୟ ଆମେ ଦେଖିଲେ ପାଖାପାଖି ଦଶ ରୁ ପନ୍ଦର ବଜାର ଭିତରେ ହିଁ ଖର୍ଚ୍ଚ ଆଚ୍ଛା ଆପଣ
ଭରଣରେ ଦ ଆଠ ହଜାର ଖର୍ଚ୍ଚ ହବ ପୁଣି ଆଠ ହଜାରର ମୁ ଆମେ ଧାନ ଉଁ ମାନେ ବି କିବାକୁ ପଡିବ ନା ମାନେ ଭରଣରେ ପାଞ୍ଚ ବସ୍ତା ଧାନ ହୁଏ। ସେଥିରେ ଉଁ ଉଁ ସତସ୍ତରୀ କେ ଜି କୁ ବର୍ତ୍ତମାନ ଆମର ଏଇ। ରେଟ୍ ଚାଲିଛି ଯାହା କି ଉଁ ଷୋଳଶ ପନ୍ଦରଶ।
ତ ଧାନ ଆପଣ କୋଉଠି ଦଉଛନ୍ତି ଧାନ?
ଧାନ ଆମେ ମଣ୍ଡି ରେ ଦଉଚୁ ନ୍ତୁ କିନ୍ତୁ ଉଁ।
କାରଙ୍କ ଦ୍ଵାରା ମୁଁ ଅନୁପ୍ରାଣିତ ହେଇଛି ଯେ ସରକାର ନିଜେ ହିଁ। ମଣ୍ଡି ଦ୍ଵାରା ମାନେ ମଣ୍ଡି ମାନେ କଣ ମ ଗୋଟିଏ ଗୋଟିଏ ସମସ୍ତ ପଞ୍ଚାୟତରେ ଗୋଟିଏ ଗୋଟିଏ ମଣ୍ଡିର। ଖି ଧାନ ମଣ୍ଡି ରଖନ୍ତି ବିଭିନ୍ନ ପ୍ରକାର ଶସ୍ୟ ମଣ୍ଡି ରଖନ୍ତି ସେଥି ମଧ୍ୟ ରେ ଧାନ ମଣ୍ଡି। ହୁଁ ଉଷୁପିଜିତ ଦରରେ ସେମାନେ କଣ ଚାଷୀଙ୍କ ଠାରୁ ହିଁ କ୍ରୟ ବିକ୍ରୟ କରନ୍ତି ଯା କିଛି ହୁଁ।
ତେଣୁ ଲୋକମାନେ ବି ସେଇ ସୁବିଧାର ସୁଯୋ ମାନେ ସୁଯୋଗର ଫାଇଦା ଉଠଉଛନ୍ତି ଯାହାକି ତାଙ୍କ ମାନେ ଉଁ। ଚାଷୀର ଆର୍ଥିକ ସ୍ଥିତି ଦୂରଉଛି ଯାହାକି। ତେଣୁ ଗମେଣ୍ଟ ଜୋସ୍ ଇଁ ଇଁ ଚାଷ ଭାଇ ମାନଙ୍କୁ ଯାହା ସୁବିଧା କରୁଛି ତାହା ପହଞ୍ଚି ବି ପାରୁଛନ୍ତି। ମାନ୍ ଚାଷୀ ଭାଇ ମାନେ ଆନ ରେ ବି ସେଇ ସୁଯୋଗ ର ଉପଭୋଗ କରିପାରନ୍ତି। ଯାହା ମାନେ ଆମ। ପୁଞ୍ଜିର ହଉ ଡାଲି ଜାତୀୟ ମାନେ ଏବେ ଏବେ କଣ ହଉଛି ନା ଗ ବ୍ଲକରୁୁ ଡାଲି ଜା ତୀୟ ମାନେ ମୁଗ ଅ ଶସ୍ୟ, ପୁଞ୍ଜି ଯାହା। ମିଳୁଛି ମାନେ ସେଇ ଟାଇମ୍ ର ଓ ଷ ବି ମେନ ପିଢିଆ, ଓଷ ବି ତାହା ବି ମିଳୁଛି ଗମେଣ୍ଟ ଦଉଛି।
ହୁଁ।
ଆପଣ ଡାଲି ଜାତୀୟ ଚାଷ କରିବାକୁ ଆପଣ କେବେ ଆସନ୍ତୁ ଆମର ଏଇ ବାଟ ଦେଖିବେ ଚାଷ ମାନେ ଚାଷ କେମିତି ହଉଛି ମାନେ କୋଉ। ଟାଇପ୍ ର ହଉଛି ଆପଣ ଆସିକି ଦେଖିପାରିବେ ବୁଲିକି ଯାଇପାରିବେ। ଛା ଆଉ ଆସିବେ ହଁ ରହ ରହିଲି ଧନ୍ୟବାଦ ଆପଣ ଏଇ ଉଁ ମା ମୂଲ୍ୟବାନ୍ ସମୟ ଦେଇଥିବା